ହଁ ଆଜ୍ଞା ନମସ୍କାର ଶୁଭ ସକାଳ।
ଶୁଭ ସକାଳ ଭଲ ଅଛନ୍ତି? ହଁ ନିତ୍ୟକ୍ରମ ତ ସରିଲା ବର୍ତ୍ତମାନ ବସିଛୁ ଆପଣଙ୍କ ସହିତ ଟିକେ କଥାବାର୍ତ୍ତା ହବା ପୁଣି ଜଳପାନ ହବ। ହଁ ଆମେ ତ ଓଡ଼ିଶାରୁ।
ଆ ହା ସବୁ ଭଲ ଅଛ।
ଆଜ୍ଞା ଆଜ୍ଞା ସବୁ କୁଶଳ ମଙ୍ଗଳ ଚାଲି ରହିଚି।
ହଁ ଆମର ସବୁ ଆମର ଏ ସବୁ ଭଲ ଅଛନ୍ତି ଆଉ।
ଆଜ୍ଞା ଆଜ୍ଞା ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି।
ଆଜ୍ଞା ଆଜ୍ଞା।
କଣ କରୁଚନ୍ତି ଆପଣ ଏବେ?
ହଁ ଏମତି ତ ଚାଲିଚି ନିତ୍ୟକ୍ରମ ତ ସରିଲା ଜଳପାନ କିଛି ସମୟ ପରେ ହବ। ଆଉ ପଢାପଢି ତ ଲାଗି ରହିଛି ଚେଷ୍ଟା ଆଗକୁ ଜାରି ରହିବ। ଆଗକୁ ବି ମଧ୍ୟ କିଛି କରିବାର ଅଛି ଆଉ ଆଜ୍ଞା ଆଜ୍ଞା।
ସକାଳୁ ସକାଳୁ ଟିକେ ଚଲାବୁଲା କରିକି ଆସିକି ସକାଳୁ ଭଜନ କରିକି ବସ କିଛି ଆଉ।
ଆଜ୍ଞା ଆଜ୍ଞା।
ଘରେ ଭଲ ଅଛନ୍ତି ସବୁ? ହଁ ସକାଳ ଭଜନ ସରିଯାଇଛି।
ଆଜ୍ଞା। ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ପାଗ କେମିତି ଅଛି ସେପଟେ
ହଁ ଏପଟେ ପାଗ ତ ସମାନ ରହିଛି। କେତେବେଳେ ବର୍ଷା କେତେବେଳେ ଖରା ଏମତି ଲାଗି ରହିଛି ବର୍ତ୍ତମାନ ପାଇଁ
ଆଷାଠ ମାସରେ ତ ସେନ୍ତି ଆଜ୍ଞା ଆଉ।
ଆଜ୍ଞା ଆଜ୍ଞା।
ଆଷ ଆଷାଢ଼ ମାସ ପାଖେଆ ଆଲାଣି ସ ବର୍ଷା ଆସିବ ଆଜ୍ଞା।
ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଏବେ ଆଜ୍ଞା ଆଜ୍ଞା ଏମିତି ବାଇଗଣ ଏଗୁଡା କିଛି କିଛି ଲାଗୁଛି ଆଉ।
ଆଛା ପନିପରିବା ତାହେଲେ
ଆଜ୍ଞା।
ତମର କିଛି ଚାଷ ବାସ କରୁଚନ୍ତି କି?
ଆଜ୍ଞା ଆଜ୍ଞା ଏଇ ପରିବା ଟିକେ ଆଉ
ପରିବା ଚାଷ ନେଇକି
ଆଜ୍ଞା ଆଜ୍ଞା।
ନିଜ ପାଇଁ ଆଜ୍ଞା ପରିବା ଚାଷ କରୁଛନ୍ତି ନା କିଛି ବିକ୍ରୟ ପାଇଁ ବି
ହଁ ଏମତି ଦୋକାନ ହଁ ବିକ୍ରା ପାଇଁ। ଦୋକାନ ବିକ୍ରୟା ପାଇଁ ହଁ ଏ କିଛି କିଛି ଏ କବ ବି ବାଇଗଣ ଏଇଗୁଟା ଆଉ।
ହଁ ନିଜର ପରିବାରର ଗୁଜୁରାଣ ମେଣ୍ଟେଇିବା ପାଇଁ।
ଆଜ୍ଞା ଆଜ୍ଞା।
ଆଉ କିଛି ପରର୍ପରାଣିୀ ଆପଣଙ୍କ ଉପରେ।
କିିଲ ଅଛି କେଠ ଅ
ହେଲୋ।
କିଛି ବ୍ୟସ୍ତ ଅଛନ୍ତି କି?
ନାଇଁ ନାଇଁ କୁହନ୍ତୁ କୁହନ୍ତୁ।
ତମ ପଟେ କଣ ପର୍ବପର୍ବାଣି ହୁଏ ପାଳନ କରାଯାଏ।
ଆଜ୍ଞା ଆଜ୍ଞା ଏବେତା ବର୍ତ୍ତମାନ ରଥ ହ ଶ୍ରୀ ଶ୍ରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥନଙ୍କ। ବହୁତ ବଡ ବିଶାଳ ଯାତ୍ରା ଆସିବାକୁ ଯାଉଛି। ଏଇଟା ତ ସମସ୍ତ ମାନେ ସମସ୍ତ ଜାଗାରେ ପାଳନ କରାଯାଉଛି। ଆପଣଙ୍କ ମଧ୍ୟ ଏରିଆରେ ହଉଥିବ ଆଉ ଏଇଟା ତ ବହୁତ ଆନନ୍ଦ ପୂର୍ଣ୍ଣ ଭାବେ। ପାଳନ କରା ପାଳନ କରାଇଛି।
ହଁ ସମସ୍ତେ ଏକତ୍ରିତ ହେଇ ପାଳନ ଆମବଟେପ ଟେ ସମସ୍ତେ ଏକତ୍ରିତ। ତ ହେଇ ଗୋଟେ ଜାଗାରେ ପାଳନ କରନ୍ତି ଆଉ।
ଆଜ୍ଞା ଆଞା ଆଜ୍ଞା ଆମର ମଧ୍ୟ ଏପଟେ। ସମସ୍ତେ ଏକତ୍ରିତ ହେଇକି ପାଳନ କରୁଛନ୍ତି ବହୁତ ଭିଡ ମଧ୍ୟ ହୁଏ। ଆପଣଙ୍କ କଣ ପ୍ଲାନିଂ କଣ ରହିଛି।
ମୋର ସେମିତି କିଛି ନାହିଁ ଏବେ ଅଧା କଣ କି। ପଢାପଢି ସରିକି ଘରେ ଅଛି କିଛି। କମ୍ପିଟେଟିଭ୍ ଲାଇନ୍ରରେ ପଢ଼ାପଢ଼ି ଚାଲିଛି ଆଉ।
ଆଜ୍ଞା ଆଜ୍ଞା। ପଢା ପଢି ତ କରିବାକୁ ପଢିବ ହିଁ କାହିଁକି ନା ଆଗକୁ କି କିଛି ବଡ଼ କରିବାକୁ ପଡ଼ିବ ତ ପଢାପଢି ତ ସବୁଦିନ ଚାଲି ରହିଛି ଆଗା ଆବଶ୍ୟକ ତ ଭରପୂର୍ଣ ହେଇକି ରହିଛି ପଢାପଢ଼ି ଏମତି ଲାଗି ିବଇ କେତେବେଳେ ବି ମଧ୍ୟେ ବନ୍ଦ ହବ ନାହିଁ ଏଟା ନିତି ଦିନିଆ କାମ ମ ଭଳି ଚାଲି ରହୁଛି।
ଆଉ ଦେବସ୍ନାନ ପୂର୍ଣିଆ କୋଉଠି ଦେଖି ଯାଉଛନ୍ତି କଣ।
ଅ ନାଇଁ ଏବେ ତ ସେମିତି କିଛି ଭାବିନି। ସୁଜାକୁ ମିଳିଲେ ଯିବୁ ଆଜ୍ଞା। ଆପଣ ଯାଉଛନ୍ତି।
ହଁ ଦେଖିବା ମୋର ଯଦି ସୁବିଧା ହେଲା କହିଲେ ଯଦି ଠାକୁରଙ୍କ କୃପା ହେଲା କହିଲେ ଯିବା ଆଉ।
ଆଜ୍ଞା ଆଜ୍ଞା। ସେଇଟା ତ ଠାକୁରଙ୍କ ଗୋଟେ ଡରି ଲାଗିଲେ ହିଁ ଯାଇପାରିବା।
ହଁ ସେଟାକ ଅଛି ଠାକୁରଙ୍କୁ ଡରି ଲାଗିଲା ଆଜ୍ଞା ତାଙ୍କର ଦର୍ଶନ ବି ନହେଲେ ନାହିଁ। ଯେ ପର୍ଯ୍ୟନ୍ତ ଠାକୁରଙ୍କଟେ ଡରି ନ ଲାଗି ସି ଦେଖା ହେଇ ପାରିବନି।
ଆଜ୍ଞା।
ହଁ ହଉ ଭଗବାନ କରନ୍ତୁ ଆପଣଙ୍କ ଡୋରି ଲାଗୁ ଦେଖା ଦର୍ଶନ କରିକି ଆସନ୍ତୁ।
ଆଜ୍ଞା ଆଜ୍ଞା ଆ ଆପଣଙ୍କ ଆଜ୍ଞା ଆଜ୍ଞା। ଆପଣଙ୍କ ସେପଟେ ପାଗ କେମିତି ରହିଛି?
ଆମର ଏପଟେ ବର୍ଷା ମେଘ ପାଗ କରିଛି ଆଜି। ଗତକାଲି ଦିନ ବେଳା ଖରା ପାଗ କରିଥିଲା, ହେଲେ ଉପର ଭଳି ବର୍ଷା ହୁଏ ଏବେ ପ୍ରାୟ ଦିନ ସେମିତି ହୁଏ ଦିନ ବେଳା ଖରା କରିଦିଏ ଆଉ ସନ୍ଧ୍ୟା ପାଗ ସନ୍ଧ୍ୟା ଟାଇମରେ ବର୍ଷା ହୁଏ ହେଲେ ଆଜି ସକା ସକାଳଠୁ ଆଜ୍ଞା ବର୍ଷା ପାଗ କରିଦେଇଛି ଆଉ।
ଆଜ୍ଞା ଆଜ୍ଞା।
ଏକରେ ତ ଆଷାଢ ମାସ ଆସିଲା ହଁ ଆଷାଢ ମାସ ଆଷାଢ ମାସ ଆସିଲା ବୋଲି ସେମତି ବର୍ଷା ପାଗ ଏବେ ଲାଗି ରହିବ ଆଉ।
ଆଜ୍ଞା ଆଜ୍ଞା। ଏମିତି ତ ଲାଗି ରହିବ ଏବେ ଆଉ ବର୍ତ୍ତମାନ ଆଉ। କିଛି ଦିନ ପରେ ପୁଣି ବର୍ଷା ଆରମ୍ଭ ହେଇଯିବ। ଆଜ୍ଞା ଆଜ୍ଞା ପୁଣି ବର୍ଷା ଲାଗି ରହିବ।
ହଁ ବର୍ଷା ଋତରେ ଚାଷୀ ଭାଇଠୁ ଖୁସି ଆଉ ଅଧିକା କେହି ହେଇନଥାନ୍ତି।
ଆଜ୍ଞା ଆଜ୍ଞା। ଏମିତି ତ ଲାଗି ରହିଛି ଆଉ।
ହଁ।
ଆପଣ କଣ ପଢାପଢି କରୁଛନ୍ତି?
ହଁ ପଢାପଢି କରୁଛି ଏବେ ଟିକେ ପାଠ ପଢା କଣ କି ପ୍ଲସ ଥ୍ରୀ ସରିଛି ତ। ତ ଘରେ ଆଜ୍ଞା ଅଛି ଆଉ।
ଆଜ୍ଞା ଆଜ୍ଞା।
କିଛି ନିଜର ଖର୍ଚ୍ଚ ପାଇଁ ଯଦି ଉପାର୍ଜନ କରି ହୁଅନ୍ତା କହିଲେ ଭଲ ହୁଆନ୍ତା ବୋଲି ଭାବୁଛି।
ଆଜ୍ଞା ଆଜ୍ଞା।
କାହିଁକି ନା ଘର ଉପରେ ଆଗେ ସଦାବେଳେ ନିର୍ଭର ହେଇକି ରହିବାଟା ଭଲ ନାହିଁ ନା। ତ ନିଜର ଖର୍ଚ୍ଚ ପାଇଁ କିଛି ଉପାର୍ଜନ କରିବାଟା ହିଁ ଭଲ।
ଆଜ୍ଞା।
ଯେତିକି ଆତ ଆଜିକାଲି ଦୁନିଆରେ ନାଇଁ କି ଯେତିକି ଆତ୍ମନିର୍ଭରଶୀଳ ହବ ସେତିକି ଭଲ।
ଆଜ୍ଞା।
ଆଉ ତମେ କଣ କରୁଛ ପଢାପଢି ଛଡ଼ା?
ଅଁ ଚାଷ କାମ ତ ଲାଗି ରହିଛି ତା ସହିତ ପଢାପଢି ଏମିତି ଚାଲିଛି ମୁଁ ମଧ୍ୟ ପରୀକ୍ଷା ଦବା ପାଇଁ ଚେଷ୍ଟା କରୁଛି।
ଆଚ୍ଛା ତାହେଲେ ଘର ପରିବାର ପରିବାର ଚାଷ ସହଯୋଗ କରୁଛ ତାହେଲେ।
ଆଜ୍ଞା ଆଜ୍ଞା।
ଭଲ କଥା।
ଚାଷ ତ ଲାଗି ରହିଛି ତା ସହିତ ପଢାପଢି ମଧ୍ୟ ଚାଲି ରହିଛି ଆଉ। ପରୀକ୍ଷା ଦବା ଆଗକୁ ପରୀକ୍ଷା ଫଳାଫଳ କେମିତି ଭଲ ରହିବ ତା ପାଇଁ ଚେଷ୍ଟା ଜାରି ରହିଛି ଆଉ।
ହଁ ଭଗବାନ କରନ୍ତୁ ଆପଣଙ୍କ ପରୀକ୍ଷା ଫଳାଫଳ ସୁଫଳ ହଉ।
ଆଜ୍ଞା ଆଜ୍ଞା ଧନ୍ୟବାଦ।
ଚେଷ୍ଟା ଜାରି ରଖ ଦିନେ ନହେଲେ ଦିନେ ଲାଗିଯିବ ଆଉ।
ଆଜ୍ଞା ଆଜ୍ଞା।
ରୋଷେଇ କିଏ କରୁଛନ୍ତି ଆପଣଙ୍କ ଘରେ?
ଆଉ ରୋଷେଇ ଘରେ କରୁଛନ୍ତି। ମୁଁ ମଧ୍ୟ କରେ ବେଳେବେଳେ କରେ।
ଆଛା ବେଳେ ବେଳେ ରୋଷେଇ କରିଦିଅନ୍ତି।
ଆଜ୍ଞା ଆଜ୍ଞା।
କଣ କଣ ଜାଣିଚନ୍ତି? ହଁ ମୁଁ ବି ମୁଁ ବି କରିଛି ରୋଷେଇ। କହିଲ କଣ କି ମୁଁ ଯେତେବେଳେ ପଢ଼ାପଢ଼ି ରେ ଫୁଲବାଣୀରେ ରହୁଥିଲି ସେତେବେଳକୁ ପଢାପଢ଼ିରେ ଭାଇ ସେଠି ରହୁଥିଲା ନା।
ଆଜ୍ଞା ଆଜ୍ଞା।
କାମରେ ଗଲେ କି ମୁଁ ଆଜ୍ଞା ରୁମରେ ରହୁଥିଲି କହିଲେ ସେଠୁ ଆଜ୍ଞା ରୋଷେଇବାସ ଶିଖି ଯାଇଛି ଆଉ।
ଆଜ୍ଞା।
ବାଇକ୍। କାମରେ ଗଲେ ମୁଁ ଆଜ୍ଞା ସେଇଠି ରୋଷେଇବାସ କରେ ନା ମୁଁ ରୋଷେଇବାସ କରେ ଆଉ ବିଦ୍ୟାଳୟ ଯାଇକି ସେଇଠି ଶିକ୍ଷା ଅର୍ଜନ କରିକି ଆଉ ଥରେ ଆସିଲେ ଆହୁରି ପୁଣି ରୋଷେଇବାସ ତା ସହ ପଢ଼ାପଢ଼ି ଚାଲିଥିଲା ଆଉ।
ଆଜ୍ଞା। ମୋର ମଧ୍ୟ ଏମିତି ଘରେ ତ ସମସ୍ତେ ଚାଷକୁ ଯାଆନ୍ତି। ତ ରୋଷେଇ କିଛି କିଛି କରିଦିଏ ଆଉ‌। ଏମିତି ଭାତ ଆଜ୍ଞା ଆଜ୍ଞା। ଏମିତି ଭାତ ଡ଼ାଲି ଏଗୁଡା ହୁଏ ଆଉ।
ହଁ ଆଉ କିଛି ମିଠା ଜାତୀୟ ଜିନିଷ ଜାଣିଛନ୍ତି।
ହଁ ଏମତି ଖିରି। ଖିରି ହୁଏ ଖିରି ହୁଏ ହଁ ଆଜ୍ଞା ଆଜ୍ଞା। ଆପଣ।
ହଁ ମୁଁ ବି ସେଇଟା ଆଜ୍ଞା ଟିକେ ଜାଣିଛି ଖିରି ଆଜ୍ଞା ଟିକେ ବନେଇ ଜାଣେ ଆମର ଯେତେବେଳୁ ଛୋଟ ଛୋଟ ଛୁଆ ମାନଙ୍କର ଜନ୍ମଦିନ ପାଳନ ହୁଏ ତ ସେତେବେଳକୁ ଆଜ୍ଞା ଟିକେ କ୍ଷୀରି ବନେଇଥାଏ।
ଆଜ୍ଞା ଆଜ୍ଞା। ଏମିତି କିଛି କିଛି କରିବା ଦରକାର ଆଉ ଜାଣିବା ଦରକାର।
ହଁ ଘର ଘର ପରିବାରରେ ରହିଲେ କି ଶିଖି ଯିବାରହୁ ଛୋଟ ଛୋଟ ଜିନିଷ ନିଜେ କରିବା ରହୁଛି। ସହଯୋଗ କରୁ କରୁ ନିଜେ ବି ଶିଖି ଯିବା ରହୁଛି ସେ ଜିନିଷ ଦେଖି ଦେଖିକି।
ଆଜ୍ଞା ହୁଁ। ଏମିତି ତ କରିବାକୁ ପଡ଼େ କିଛି କିଛି କାମ।
ହଁ ଘର କାମ କରିବାକୁ ପଡ଼େ ଆଜ୍ଞା ଘର କାମ ନ କରିକି ଆଉ କୋଉଠି କରିବ ହେଲେ।
ଆଜ୍ଞା ଆଜ୍ଞା ତା ସହିତ ପଢ଼ାପଢ଼ି ମଧ୍ୟ କରିବାକୁ ତ ପଡୁଛି ଚେଷ୍ଟା ତ ଜାରି ରହିଛି ଆଉ।
ବୟସ ଥିବା ଯାଏଁ ଆଉ ପ ପଛଘୁଞ୍ଚା ଦେବା କଥା ନାଇଁ ଆଗକୁ ମାଡ଼ି ଚାଲିବା କଥା।
ଆଜ୍ଞା ଆଜ୍ଞା।
ତ ଜାରି ରହିଥାଉ ଆଉ।
ଆଜ୍ଞା ଆଜ୍ଞା।
ଠିକ୍ ଅଛି ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଆଉ ଧନ୍ୟବାଦ।
ମତେ ମଧ୍ୟ ବହୁତ୍ ଭଲ ଲାଗିଲା ଆନନ୍ଦିତ ମିଳିଲା।
ନମସ୍କାର।